ହଲୋ।
ଆଜ୍ଞାଠି କଣ କରୁଛ?
ହଁ ମୁଁ ତ ଏଠି ବସିଛି। କିନ୍ତୁ ନିତ୍ୟକାମ ସବୁ ସାରିକି ତାପରେ ଗାଧୁଆ ପାଧୁଆ ସାରିକି
ହୁଁ
ଆଉ ଠାକୁର ପୂଜା କରିକି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
କିଛି ଜଳଖିଆ କଲେ ଜଳଖିଆ କରିସାରିଲା ପରେ ଖାଇକିନା ତାକୁ
ତାକୁ ଭାତ କ ମର
ଆଉ ନା
ହଁ। ହ।
। ଏ ତମେ ମଧ୍ୟ ମୋତେ କିଛି କହିବ ମୁଁ କହିସାରିଲା ପରେ ଏମିତି ଉନ୍ନତ ଧରଣର ଚାଷ ତମେ ନଦୀ କୂଳରେ କରୁଛ। ସେ ବିଷୟରେ ମତେ କିଛି ଜଣେଇବ। ଆମ ଗାଁ ରେ କଣ ଯୋଉ ଚାଷ କରନ୍ତି ସବୁ ପ୍ରକାର ଚାଷ କରନ୍ତି କିନ୍ତୁ ଅଳ୍ପ ଅଳ୍ପ କରନ୍ତି ଆଉ ପାଣିର ସୁବିଧା ନାହିଁ। ସେଥିପାଇଁ ଅଳ୍ପ ଅଳ୍ପ କରନ୍ତି। ଆଉ ଆମରି କରନ୍ତି କଣ ବାହାରେ କରନ୍ତି ଆଳୁ କରନ୍ତି। ଆଉରି ମଧ୍ୟ ଜଣଙ୍କ ପନ୍ଦର କୋଡିଏ ବସ୍ତା ଲାଗା ପାଆନ୍ତି ସିଏ ବିକ୍ରି କରନ୍ତି। ଆଉ ଆଳୁ ତ ତ ବିଶେଷ କରି କୋଡାକୋଶା ଆଉ ଏତେ ପରିଶ୍ରମ ନଥାଏ। କିନ୍ତୁ ପାଣି ସବୁବେଳେ ମଡେଇବା ପାଇଁ ଆମର ପାଣିର ସୁବିଧା ନଥାଏ। ସେଥିପାଇଁ ଆମକୁ ଟିକେ ଅଧିକ ବାଟରୁ ପାଣି ଆଣିବାକୁ ପଡେ। ନହେଲେ ସେଠି ଯୋଉଠି ଆଳୁ ସବୁ ଆମ ଗାମ୍ ଗ୍ରାମ ର ସବୁ ଲୋକ ମାନେ କରନ୍ତି। ସେଠି କୂଅ ଥାଏ ସେ କୂଅରେ ମଧ୍ୟ ସେ ମଟର ଦ୍ୱାରା ପାଣି ଉଠାଇକି ପାଣି ଦିଅନ୍ତି। ଆଉ ଆମର କଣ ହୁଏ ସେଠି ତାପରେ ସେଇ ଆଳୁ ଖଳା ସାରିଲା ପରେ ଆମର ଏଠି ରାଶି କରନ୍ତି। ଆଉ ଗୋଟେ କରନ୍ତି କଣ ସୋରିଷ କରନ୍ତି। ଆଉ ସୂର୍ଯ୍ୟମୁଖୀ ଚାଷ କରନ୍ତି ମାନେ ତେଲ ଜାତୀୟ ଆମେ ଚାଷ ଏଠି କରୁ। ତେଲେ ଯେତେ ବେଳେ ଆମର ତ ରାଶିରେ ଏତେ ପରିଶ୍ରମ ନଥାଏ ଖାଲି ପାଣି ମଡେଇବାକୁ ପଡିଥାଏ। ସୋରିମ ସୋରିଷର ମଧ୍ୟ ସେଇଆ। କମ୍ ପରିଶ୍ରମ କରୁ କିନ୍ତୁ ଅଧିକ । ଆଉ କିଛି ଖତ ସାର ଦେଇକି ପାଣି ମୋଡଉ ସେ ସୁ । ଆଉ ସୋରିଷ ସେଗୁଡିକ ଆମେ କଣ ରାଶି କିଛି ରଖୁ ଆଉ କିଛି ବିକ୍ରି କରିଦେଉ। ବଜାରରେ ଆଉ କିଛି ମଧ୍ୟ, ତେଲ ପେଶେଇକି ଖାଉ। ଆଉ ସୋରିଷ ମଧ୍ୟ ସେଇଭଳି ଆମେ କିଛି- ଘର ପାଇଁ ରଖିଦଉ ଆଉ କିଛି ବଜାର ନେଇକି ବିକ୍ରି କରିଦଉ। ବା ଘରେ ବିକ୍ରି କରୁ, ଆଉ କିଛି ତେଲ ସଂଗ୍ରହ କରୁ। ଯାହା ଦ୍ଵାରା ଆମର ପଇସା ଏଇ ବାଟରେ ମଧ୍ୟ ଆମେ କିଛି ରୋଜଗାର କରିପାରୁ। ଆଉ, ସେଠି ଆମର ବିଶେଷ କରି ଆମର ଖତ ପକାନ୍ତି, କାରଣ ଆମର ଜଣେ କୃଷି ବିଭାଗର ଅଫିସର ଆସିଥିଲେ ସିଏ କହିଲେ କି, ଆମେ ଜୈବିକ ଉପାୟରେ ସେ ଜୈବିକ ଖତ, ସାର ଦେଲେ ଆମର କୃଷି ଅଧିକ ଉନ୍ନତ ଧରଣର ହବ। ଆଉ ଭଲ ଅମଳ ମଧ୍ୟ ହେବ, ଦେହ ପାଇଁ କୌଣସି ରୋଗାକ୍ରାନ୍ତ ହେବ ନାହିଁ, ସେଥିପାଇଁ ଆମେ କଣ କରୁଛୁ ଏ ସାର ରାସାୟନିକ ସାର ବେଶୀ ପ୍ରୟୋଗ କରୁନାହୁଁ। ଆଉ ଆଉ ଗୋଟେ କ ଆମରି ଗୋଟେ ମୋ କପା ରେ ଏ ବଗିଚା ଆସୁଛି ଆମ ଗୋଷ୍ଠୀ ସହାୟକ ସମ ଓ । କରିବା ପରିବାରେ ପାଇଦଛୁ ସେଠୁ ଆମ ଲାଭବାନ ହେଲୁ ତା ଛଡ଼ା ଆମେ ମହିଳାମାନେ ମଧ୍ୟ ଉଁ ଏଇ ଚାଷରେ ଘରେ ହଉଛି ମାନେ ଆମେ କରିପାରିଲୁ। ସେଥିପାଇଁ ଆମକୁ କଣ ଚାଷ ପ୍ରଣାଳୀ ଟା କଣ ନା ଆମେ ସାତଟା ପ୍ରଣାଳୀ କରୁ ସାତଟା ପଟାଳି ଆମେ ଯୋଉ ପଟାଳି କହିଛୁ ସେ ତାକୁ ପଟାଳି ପଟାଳି କରୁ ପଟାଳି ପଟାଳି କରିକି ତା ମଝିରେ ସବୁ ପାଣି ଦବା ପାଇଁ ଜାଗା ଥାଏ। ଆଉ ଗୋଟେ ମଧ୍ୟ ଆମେ ଗାତ ଟାଇପ ର କରୁ। ସେଇ ଗାତ ରୁ ପାଣି ଆମେ ଛିଞ୍ଚୁ ସେଠୁ ଆମେ ଶାଗ ଲଗାଉ। ବିଭିନ୍ନ ପ୍ରକାର ଶାଗ କାରଣ ଶାଗ ତ ଦେହ ପାଇଁ ଭଲ ନା। ସେଥିପାଇଁ ଆମ ପାଳଙ୍ଗ ଶାଗ
ହ୍ୟାଲୋ।
ଆଉ ଲେଉଟିଆ ଶାଗ, ନିଲ ଶାଗ। କିନ୍ତୁ ସେମତି ବିଭିନ୍ନ ପ୍ରକାର ଶାଗ ମଧ୍ୟ ଆମେ ଏଠି ବୁଣୁ ଆଉ ଆମର ବାଇଗଣ କିଛି ଗଛ ଲଗାଉ ଆମେ ଲଙ୍କା କିଛି ଗଛ ଲଗାଉ। ଏମିତି ବିଭିନ୍ନ ପ୍ରକାର କାକୁଡି, ଜହ୍ନି ସବୁ ଲଗାଉ। କିଛି ଆମେ ଖାଉ। ଆଉ କିଛି ଗାଁ ରେ ବିକ୍ରି କରୁଛୁ ଗାଁ ଲୋକ ନିଅନ୍ତି କି ଯାହାର ନ କରିଥିବେ ସେ ବିକ୍ରି କଲେ ସେ ନିଅନ୍ତି ଆଉ ନହେଲେ ଆମେ ଯ ବଜାର ନେଇକି ବିକ୍ରି କରୁ ସେଠି ଆମେ ବଜାରଠୁ କମ୍ ଦରରେ ବିକ୍ରି କରୁ। କାରଣ ଆମେ ଯେହେତୁ ଆମେ ନିଜେ କରିଛୁ ନା। ଆମେ କିଣିକି ଆଣୁନୁ ସେଥି ମଧ୍ୟ ଆମର ଏଇ କିଛି ଲାଭବାନ ହଉ। ଆଉ ସିଏ
ସେଇ ଯୋଉ ଚାଷ କରୁଚୁ କିନ୍ତୁ ଆମର ଏତେ ଅମଳ ହୋଉନି ଯେ ଜୈବିକ ପ୍ରଣାଳୀରେ କଲେ ଟିକେ ଅଧିକ ଅମଳ ହୋଉଛି କିନ୍ତୁ ଏତେ ଅମଳ ହୋଉନି। ମୁଁ ଶୁଣିଥିଲି ଯୋଉ ନଦୀ କୂଳରେ ଯୋଉ ଚାଷ ହୋଉଛି ସେମାନଙ୍କ ଭଲ। ସେମାନେ ପ୍ରଣାଳୀରେ ଚାଷ କରନ୍ତି । ବହୁତ ସମୟ ଲାଗୁଚି ଆମକୁ ଆଗକୁ ଯିବା ପାଇଁ ପୁରା ବହୁତ ସମୟ ବହୁତ ଦିନ ଲାଗୁଚି। ସେଥିପାଇଁ ମୁଁ ଭାବୁଛି ଆଉ ଆପଣଙ୍କ ଠାରୁ ଆପଣଙ୍କ ଗାଁ ରୁ ଚାଷ ପ୍ରଣାଳୀ ବୁଝେ ବେଶୀ ବିଷୟରେ ବୁଝିଲେ ମୁଁ ଟିକେ ଉନ୍ନତ ପ୍ରଣାଳୀରେ କରିପାରନ୍ତି। ଆଉ ମୁଁ ଭାବୁଚି ଏବେ ଗୋଟେ ଋଣ କରିବି। ସେଇ ଋଣ ଦ୍ଵାରା ମୁଁ ଅଧିକ ଆଗକୁ ଯାଇପାରିବି ସେ କୋଉ ପ୍ରଣାଳୀରେ କଲେ ଭଲ ହବ ଆଉ କଣ ଦେଲେ ଭଲ ହବ? କେମିତି କଣ କରୁଚ ସେଇ ବିଷୟରେ ମତେ ଟିକେ କହିଲ ତମ ଗାଁ ରେ କଣ କେମିତି କରୁଚ?
ହଁ ଆମର ତ ନଦୀ କୂଳ ଯେଗା। କିନ୍ତୁ ଉଁ ମା ଆ ଚାଷ କାର୍ଯ୍ୟରେ ବେଶୀ ତ ମୋର ଜ୍ଞାନ ନାହିଁ ହେଲେ ଦେଖିବା ଅନୁସାରେ ଯେତିକି ଚାଷ କାମ ଟା ହୁଏ ବର୍ଷରେ କୋଶ ଆମର ବି ଜମି ଆମର ଫାଙ୍କା ରୁହେନି ନଦୀ କୂଳ ହଁ ଜମିଗୁଡ଼ାକ ସାଧାରଣତଃ ପଟୁ ମାଟିରେ ହୋଇଥାଏ ସେଥିପାଇଁ କି ଉନ୍ନତ ଚାଷ ହେଇପାରେ ଖୁବ କମ୍ ଖତ ସାର ପ୍ରୟୋଗ ହେଲେ ବି ଚାଷ କାମ ଭଲ ହୁଏ ଆଉ ଜଳସେ ଚନର ବି ଭଲ ସୁବିଧା ଥାଏ କାହିଁନା ଜଳ ପାଖରେ ଥାଏ। ସେଥିପାଇଁ ସହଜରେ ଆମେ ଜଳ ସଞ୍ଚି ପାରୁ। ଆଉ ସେଥିପାଇଁ ଅଧିକ ପରିଶ୍ରମ ପଡ଼େନି ତାପରେ ଉଁ ବିଭିନ୍ନ ପ୍ରକାର ଚାଷ ହୁଏ ଯେମିତି କିି ପ୍ରଥମେ ଆମର ଧାନ ଚାଷ କରାଗଲା ଧାନ ଚାଷ ପରେ ବଳକା ବର୍ଷରେ ଯେତିକି ସମୟ ଫାଙ୍କା ରହିଲା ସେ ସମୟରେ ଆମେ ନଦୀ କୂଳରେ ଏ ଅନ୍ୟ ଫସଲ ସବୁ ଚାଷ କରିଥାଉ ଯେମିତିକି ବାଦାମ ବାଦାମ ପାଇଁ ପ୍ରଥମେ ଆମକୁ ଆ ବାଦାମର ମାନେ ଉପଯୁକ୍ତ ବିହନ ଜୋଉଟା ସବୁ ଥିବ। ଉନ୍ନତ ଧରଣର ମଞ୍ଜି ଥିବ। ସେ ମଞ୍ଜିିକି ଆମେ ବାଦାମରୁ ଛଡ଼େଇକି ମଞ୍ଜିକୁ ବାହାର କରୁ। ତାକୁ ବାହାର କରିସାରିଲା ପରେ ବିଲକୁ ଅ ଚାଷ କାମ ପାଇଁ ପ୍ରସ୍ତୁତ କରିକି ସେଥିରେ ଆମେ ଯୋଉ ସିଆର ନା କଣ କରନ୍ତି? ତାକୁ କରିକି ଲାଇନ ମାନେ ଧାଡି ଧାଡି କରିକି ଆମେ ସେଇ ବାଦାମ ମଞ୍ଜିକୁ ପକେଇଥାଉ ଲଗେଇଥାଉ ତାପରେ ତାକୁ ଜଳସେଚନ କରିଥାଉ। ତାପରେ ଯେତେବେଳେ ସେ ଛୋଟ ଛୋଟ ଗଜା ବାହାରେ ତା ତାପରେ ଆମେ ତାକୁ ଉଁ ଖୋସେଇକି ତାକୁ ଧାଡ଼ି ଧାଡ଼ି କରିକି ତାକୁ ରଖନ୍ତି ତାପରେ ତାକୁ ପାଣି ଦିଆହୁଏ। ସେଇ ପାଣି ମଟର ସାହାଯ୍ୟରେ ଯେହେତୁ ନଦୀ ପାଖରେ ଥାଏ ଅଧିକ ପରିଶ୍ରମ ପଡେନି। କୁ ଜଳସିଞ୍ଚିବା ପାଇଁ ଜଳ ମଡ଼ା ହୁଏ ତାପରେ ସିଏ ପୁଣି ଉଁ ଅଧିକ ଟିକେ ବଡ ହେଲେ ଗଛ ତା ମୂଳରେ ମାଟି ଦେଇକି ତାକୁ ଭଲ ଭାବରେ ଏ ଦାୟିତ୍ୟରେ ରଖାହୁଏ ଚାରିପଟ ବନ୍ଦ କରାହୁଏ ଯେହେତୁ ଗାଈ ପଶିଯାଆନ୍ତି ସେମାନେ ନ ପସିକି ନଷ୍ଟ ନ କରିବା ପାଇଁ ତାକୁ ରଖାହୁଏ ଚାରିପାଖରେ ଆମର ଯେଉଁ ସୋଲାରର ତାର ବି ଦିଆ ହୁଏ। ତାପରେ ସେମିତି ବାଦାମ ଶସୁ ସାରିଲା ପରେ ଯଦି କିଛି ସମୟ ବଳକାର ରହଲେ ଆମେ ପନିପରିବା ଶେଷରେ କରିଥାଉ। ଯେମିତି କିି ମଟର ହଉ ତାପରେ ଡାଲି ଜାତୀୟ ଜିନିଷ ଆମେ ଯାହା କରିପାରିବା। ଆ ମଟର ହେଉ ମୁଗ କିମ୍ବା ବିରି ତା ସହିତ ବିଭିନ୍ନ ପନିପରିବା ଏମିତି କି କା କାକୁଡ଼ି ବାଇଗଣ ଲଙ୍କା ଆ ଏମିତି ବିଭିନ୍ନ ପ୍ରକାର ସବୁ ପନିପରିବା ଚାଷ କରନ୍ତି। ଚାଷ କରିସାରିବା ପରେ ଆମର ବହୁତ ମାତ୍ରାରେ ମାତ୍ରାରେ ଚାଷ ହୁଏ। ଯେହେତୁ ନଦୀ କୂଳ ଜାଗା ଅ ନିଜେ ଘରକୁ ପାଇଁ ଖାଇବା ସହିତ ଉଁ ବାହାରେ ବିକି ମଧ୍ୟ କରାଯାଏ ବହୁତ ଲୋକ ସେଇ ଚାଷ ଉପରେ ହିଁ ନିର୍ଭର କରିକି ତାଙ୍କ ଜୀବିକା ନିର୍ବାହ କରନ୍ତି। ଭଲ ପଇସା ରୋଜଗାର ବି କରନ୍ତି ଆଉ। ଯେହେତୁ ନଦୀ କୂଳ ଆମର ରାସାୟନିକ ସାର କମ୍ ବ୍ୟବହାର ହୁଏ। ଆଉ ଜୈବିକ ଖତ ସାରା ବି ପ୍ରୟୋଗ ହୁଏ। ସେ ପନିପରିବା ବି ଆମ ଦେହ ପାଇଁ କ୍ଷତିକାରକ ନୁହଁ। ଆମେ ତାକୁ ଗ୍ରହଣ କରିଥାଉ ଅନ୍ୟ ଲୋକ ଲୋକମାନଙ୍କୁଠ ବିକ୍ରି କରାହୁଏ ବାହାରେ ହାଟରେ ନେଇକି ବି ବହୁତ ମାତ୍ରାରେ ବିକ୍ରି କରାହୁୁଏ ବସ୍ତା ବସ୍ତା ପନିପରିବା। ଆଉ ଭଲ ପଇସା ରୋଜଗାର ହୁଏ ବହୁତ ଛୋଟ ମାନେ ଗରିବ ଲୋକମାନେ ସେ ଚାଷ ଉପରେ ହିଁ ନଦୀ କୂଳର ଲୋକମାନେ ପ୍ରାୟତଃ ନିର୍ଭର କରନ୍ତି। ତା ସହିତ ନଦୀ କୂଳରେ ଆମର ମାଛ ମାଛ ଧରିକି ବି ବହୁତ ଲୋକମାନେ ଜୀବିକା ନିର୍ବାହ କରନ୍ତି ଛୋଟ ଛୋଟ ମାଛ। ବଡ଼ ବଡ଼ ମାଛ ଜାଲ ପକାଇକି ଧରନ୍ତି। ତା ପରେ ତାକୁ ବିକ୍ରି କରନ୍ତି। ଭଲ ପଇସା ହୁଏ ଯଉଟା କିି ଆମର ଦେଶୀ ମା ମାଛ ଲୋକମାନଙ୍କର ଚାହିଦା ବି ବହୁତ ଥାଏ। ଆଉ ବରଫ ମାଛ ଅପେକ୍ଷା ଦେଶୀ ମାଛ ଉପରେ ଲୋକମାନେ ଅଧିକ ପଇସା ଖର୍ଚ୍ଚ କରିକି ଖାଆନ୍ତି ତେଣୁକରି ମାଛ ଚାଷ ବି ଆମର ଏଠି ଗୋଟେ ଅଛି ମାଛ ଅ ଧରିକି ବହୁତ ଲୋକ ଜୀବିକା ନିର୍ବାହ କରନ୍ତି। ତା ସହିତ ନଦୀ କୂଳରେ ଆଉ ଗୋଟେ ରହିଲା ଡଙ୍ଗା ହ ଏବେ ତ ବ୍ରିଜ୍ ହେଇଗଲାଣି ସେତୁ ହେଇଗଲାଣି। ଆମର ଡଙ୍ଗାର ବି ଏତେ ନାହିଁ କିନ୍ତୁ ଯୋଉ ଲୋକମାନୋନେ ଆଗରୁ ଡଙ୍ଗ ରେ ଯିବା ଆସିବା କରୁଥିଲେ ସେତେବେଳେ ଗୋଟେ ଅଲଗା ପ୍ରକାର ମଜା ବି ଥିଲା ଡଙ୍ଗାରେ ଆମେ ବି ଯିବା ଆସିବା କରୁଥିଲୁ। ସେ ଲୋକମାନେ କିନ୍ତୁ ବର୍ତ୍ତମାନ ଡଙ୍ଗା କାମକୁ ଛାଡିକି ସେ ଚାଷ କାମରେ ହିଁ ନିୟୋଜିତ ହେଉଛନ୍ତି ଚାଷ କାମ କରୁଛନ୍ତି ଆଉ। ହଉଦି ମୁଁ ଟିକେ ବ୍ୟସ୍ତ ଅଛି ଟିକେ ସମୟ ପରେ କଥା ହଉଛି। ଆଜ୍ଞା।